ହ୍ୟାଲୋ ହଁ ନମସ୍କାର ଭାଇ।
ଆଁ ଜୟଶ୍ରୀ ଜଗନ୍ନାଥ ରାଧେ ରାଧେ।
କଣ କରୁଛନ୍ତି ଭାଇ?
ବର୍ତ୍ତମାନ ବର୍ଷା ପକଉଛି ମୁଁ ବର୍ଷାକୁ ଦେଖୁଛି।
ଆଉ ଖାଇବାକୁ ହେଇସାରିଲାଣି?
ହଁ ଖାଇବା ପିଇବା ହେଇଛି।
ଆଉ ଆଜିର ଦିନ କେମିତି କଣ ଗଲା ଆପଣଙ୍କର?
ଦିନ ଭଲରେ ଭଲରେ ଗଲା।
ଆଉ କୁଆଡେ ବୁଲା ବୁଲି କରିଥିଲେ ନାଁ ନାହିଁ?
ନାଇଁ ବୁଲା ବୁଲି କିଛି ନାହିଁ।
ଆପଣଙ୍କ ଆଡେ କେମିତି କଣ ବର୍ଷା ହେଉଛି?
କିମିତି କଣ ବର୍ଷା ହଉଛି ବର୍ଷା ଯେମିତି ହବାକଥା ସେମିତି ହଉଛି।
ତଥାପି କେମିତି ହେଉଛି?
ତଥାପି ଟିକେ ଟିକେ ପକଉଛି।
ହଁ ଆଉ ରଜକୁ କୁଆଡେ ବୁଲାବୁଲି କରିଥିଲେ?
କଣ?
ରଜକୁ କୁଆଡ଼େ ବୁଲାବୁଲି କରିଥିଲେ?
ରଜକୁ ମୁଁ ପା ଯାଇଥିଲି ମୁଁ ଏଠିକି ଏଠିକି ଏଠିକି।
ଓହୋ।
ଆଉ ଏଇନା କଣ କରୁଛନ୍ତି?
ବର୍ତ୍ତମାନ ବା ବର୍ଷାକୁ ମୁଁ ଦେଖୁଛି।
ଆଉ ଚାଷ ବାସ ଆପଣଙ୍କ ଆଡ଼େ ହେଲାଣି?
ଆ ଚାଷ ବାସ ହେଇକି ଆମ ସରିଲାଣି ନା ଆଉ। ଆମ ଆଡେ ଲୋକ ହେ ଖାଇବା ପିଇବା ବି ହେଇ
କଣ କହିଲେ?
ଖାଇବା ପିଇବା ବି ହେଇଛି।
ହୁଁ ଆଉ ଆପଣଙ୍କର କେତେ ହଁ ଏଇ ଜଷ୍ଟ ବାଲକୋନି ରେ ବସିକି ବର୍ଷା ଦେଖୁଛି ଆଉ କଣ କରିବା?
ବାଲକୋନି ରେ ବସିକି?
ଆଜ୍ଞା।
ବାଲକୋନି ଟା କେମିତି ହେଇଛି ବାଲକୋନି ଟା?
ଆପଣଙ୍କୁ ପର୍ସନାଲ ମେସେଜ୍ କରିକି କହିଦେବିି ଦେଖାଇଦେବି କେମିତି ହେଇଛି ଆଉ।
ଅ ହଉ।
ଆଉ ଆଉ ଆପଣଙ୍କର କେତେ ହେବଣୀ?
ନା ମୁଁ ଆଉ ମୁଁ ଭାଇ ୱାନ୍ ପିସ୍।
ଜଣେ ନାଇଁ କି ଆଉ ତମେ ଗୋଟିଏ ଆଉ।
ହଁ।
ଆଉ କଣ ପଢାପଢି ଚାଲିଛି ନା ବିଜ୍ନେଶ୍ କଣ କରା ହଉଛି?
ପଢାପୁଢିରେ ମୁଁ ମରମ ଦଶମ ବର୍ତ୍ତମାନ ସରିଛି।
ଓହୋ ତାନେ କଲେଜ କରିବ ନା କି?
କଲେଜ କରିବି ସାର୍ଟିଫିକେଟ ଟା ବା ସାର୍ ଦଉନାହାନ୍ତି କାଲି ଦେବେ କାଲି ଦେଲେ ଯାଇ କଣ କରିଆ ଆଉ।
ଆଜ୍ଞା।
ପୁଣି ଆଇ ଟି ଆଇ ପିଲାମାନଙ୍କର ଯୋଉ କଣ ପରୀକ୍ଷା ହବନି କାଲିଠୁ।
ହଁ।
ସେଟା ସରିଲେ ଯାଇକି ସାର୍ ଆଡିମିସନ କରିବେ।
ଓହୋ ତାନେ କେତେ କଣ ରେଜେଲ୍ଟ ଆସିଲା ଆପଣଙ୍କର?
ମୋର ଆସିଲା ସାତଶ। ସାତ୍ ପୁରା ଏ ୱାନ୍।
ଆଉ ଘରେ ସବୁ ଭଲ ସବୁ।
ଘରେ ସବୁ ଭଲ ମୁଁ ଖରାପ।
ଆହା। ଆଉ ଗଣେଶ ପୂଜା ଭୁଜି ହଉଛି ନାଇଁ ଆପଣଙ୍କ ଘରେ?
ଗଣେଶ ପୂଜାକୁ ମୁଁ ଯେତିକି ପୃଥିବୀରେ ଯେତିକି ଡିଜେ ସବୁ ଏକୁଟଆ ମୁଁ ବୁଲେଇବି ରସିଆନ୍ ଦଶଟା ବୁଲଏବି ଏମିତି। କେବି ଫେବି ସବୁ ମୁଁ ବୁଲେଇ।
ଓହୋ ଅଛନ୍ତି ତାନେ ଆଉ।
ରାଣିକି ପୁରା ୱା ପାଖରେ ପାଣ୍ଡା ଫାଣ୍ଡା ଆଣିକିନା ପୁରା ବାଜା ଫୁଜି ଆଣିକି ପୁରା ୱା କରାହବ।
ଆଉ ଭାଇ ଆପଣ ଆଡେ କିଏ ଫ୍ରି ଫାୟାର ଖେଳୁଛନ୍ତି କି?
ହଁ ଖେଳୁଛନ୍ତି ଭାଇ କଣ କହୁନାହାନ୍ତି?
ଏ ଗଟେ ଆଇଡି ଦରକାର ଥିଲା ମ।
କଣ ମାନେ ଫି ଫର ଆଇଡି ନବାବୁ ନା କଣ ଆଉ। ହଁ ଦେବି କି ଆଉ ମୁଁ ଭାଇ ବୁଝିକି ଆପଣଙ୍କୁ କହିବି ଆଉ ଠିକ୍ ଅଛି।
ଏଇ ଯୋଉ ଗାଡେନା ମୋଠୁ ଆଇଟା ନେଇଥିଲା ସେଇଟା ପୁଣି ମତେ କହଲା ମୁଁ ଏଇଟା ଖେଲିବିନି ମୋତେ ଦେଇଦେ ଦେଇଦେଲା ପୁଣି ମୁଁ ତ ଆଉ କଣ କହିବି ଆଉ ଫେଡେ ବିକି ବୋଲି ହଉଚି ଆଉ।
ଆଜ୍ଞା ଆଉ ମୁଁ ଭାଇ ବୁଝିକି ଆପଣଙ୍କୁ କହିବି ଆଉ କେତେ କଣ ପ୍ରାଇଜି ଅଛି ଆଇଡିର କୁହନ୍ତୁ?
ଆ ସେମିତି ଆଇଡି ପ୍ରାଇଜି କିଛି ନାହିଁ ହେଇଟି ଯେତିକି କହିବା ସେ ଦେବାକୁ ନେବାକୁ ରାଜି।
ତଥାପି ଆପଣଙ୍କର କିଛି ଏମାଉଣ୍ଟ ଥିବ ନା ନାଇଁ।
ମୋର ସେଇ ପାଖାପାଖି ହଜାର ହେଇଗଲେ ହେଇଯିବ।
ହଉ ଠିକ୍ ଅଛି ମାନେ କଣ ଏ ବହିିବା ଆପଣଙ୍କର ଅଛି।
ଆମର ପା ଇଭୋ ପୁରା ଅ ଶହେ ଦଶଟା ଇଭୋ ମ୍ୟାକ୍ସ୍। ଆମ ବଣ୍ଡଲ ପରା।
ହ
ଆରା ସବୁରା ଫ୍ରିରେ ମିଳଥିଲା ତମକୁ ସିନା ଆଜିକାଲି ସିନା ଗନା କରିଦେଇଚି ପଇସା ବାଲା ହେଲେ ମତେ ସବୁ ଫ୍ରିରେ ମିଳିଥିଲା।
ଆଜ୍ଞା।
ଯେଣା ମୋଠୁ ଆଉ ବୁଝି। ଆବ ଯୋଉ ମୋଠୁ ମୋଠୁ ଗାନା ନେଇଥିଲା ଧରେ ଖେଳିବ ବୋଲି। ମୁଁ କହିଲି ଏଟାଉ କଣ ମାଗିବି ସେ ଖେଳଚି ଖେଳୁ ଆଉ ପୁଣି ମତେ ଆଉ ଥରେ ରଟନ୍ ଦଉଛି ମୁଁ ଏଟା ଖେଳିବିନି ଆଉ ମୁଁ କହିଲ ଆଉ ଦେଇଦେ।
ହ
ମୁଁ କଣ ବାଧ୍ୟ କରିବି।
ଓହୋ ଆପଣ ଖେଳୁ ନାହାନ୍ତି ଆଉ?
ହଁ ମୁଁ ବା ଖେଳୁ ନାହିଁ ପୁରା ସେଇଥିପାଇଁ କହୁଛି ବିକିଦେବି ବୋଲି।
ହଉ ମୁଁ ଆଉ ବୁଝିକି ଆପଣଙ୍କୁ କହିବି ଆଉ।
ହଁ, ବୁଝିକି କହିବେ। ହଁ।
ଆ ମୋତେ କେତେ ଚାର୍ଜ ମିଳିବ, ମୁଁ ବିକି ଦେଲେ?
ଆଁ ଆପଣଙ୍କୁ ସେ ହଜାର ଦେଲେ ଆମେ ଫିଫ୍ଟି ଫିଫ୍ଟି କରିଦବା ଆଉ।
ହଉ ଠିକ୍ ଅଛି ଭାଇ, ମୁଁ କହିବି ଆପଣଙ୍କୁ ଆଉ ସନ୍ଧ୍ୟା ଭିତରେ ରାତି ଭିତରେ ଆଉ ହେଲା।
ଆ ଆଜ୍ଞା, ଆଜ୍ଞା।
ଆଉ କୁଆଡ଼େ ଆଜି କଣ ପ୍ଲାନ୍ ଥିଲା ବୁଲାବୁଲି ନା ଆ କିଛି ନାହିଁ?
ହଁ, ଆଜି ମୋ ଭାଇର ବାହାଘରଟେ ଥିଲା ଯେ ମୁଁ ଯାଇଥିଲି
ଆଜ୍ଞା।
ସିଆଡେ ଯାଇକିନା, ସବୁ କାମ କୁମି ସାରିକି, ଘରକୁ ଆସିଲା ବେଳକୁ ତ ବର୍ଷା ପକେଇଲା ଆଉ।
ଓହୋ। ଆଉ ଚାଷବାସ କରୁଛନ୍ତି ନା ନାଇଁ ଆପଣ?
ଚାଷବାସ ମୁଁ କରୁନି, ମୁଁ ଭଡାରେ ଲଗେଇ ଦଉଛି ଛୁଆମାନଙ୍କୁ ଚାଷ କରିଦଉଛନ୍ତି।
ଆଜ୍ଞା।
ଆଉ ଗୋଟେ ବର୍ତ୍ତମାନ ତ ଗୋଟେ ଦୋକାନରେ ଯୋଉଟି ମନ୍ଦିରରେ ଅଛୁ, ବାହାଘରଟା ସରିଛି ମନ୍ଦିରରେ ଗୋଟେ ଅଛୁ ଆଉ।
ଓହୋ।
କଣ କରିବା ଆଉ? ଯେ ଭାବିଲି କାହିଁ ବସିବି ଖାଲିଟାରେ, କଲଟେ କରିଦେଇ କଥା ହବା ଆଉ।
ହଁ, ହଁ।
ଆଉ ଆପଣଙ୍କୁ କେତେ କଣ ପ୍ରଫିଟ ହେଲାଣି ଆପଣଙ୍କର?
ମୋର କାହିଁ କେଉଁଠି ମାନେ ହେଇନି, ହେଇନି କି ମାନେ ଥାର୍ଟି ହେଲେ ହ ହବ ବୋଧେ ଆଉ।
ହଁ, ମୋର ଭାଇ, ମୋର ଦି ବର୍ଷ ହେଲା ମୁଁ କଥା ହଉଛି
ଆଜ୍ଞା।
ନା ଲକ୍ଷେ ଅଶି ହଜାର ଉଠେଇ ସାଇଲିଣି
ଆଜ୍ଞା।
ଆ ପଞ୍ଚାଲବେ ହଜାରେ ପ୍ରୋସେସିଂରେ ପଡିଛି
ଆଜ୍ଞା।
ଏଇରା ମୁଁ କଥା ହଉଛି ଆଉ। ମ ତମର ଗୋଟେ କଲରେ କେତେ ଟଙ୍କା ପ୍ରଫିଟ ହଉଛି?
କେତେ ସେଇ, ସତୁରି କି ଅଶୀ ଭିତରେ ହଉଛି ବୋଧେ।
ମୋର ଭାଇ ଗୋଟେ କଲରେ ଆଉଛି ବାରଶହ ତେର ଟଙ୍କା।
ଓହୋ। ଆପଣଙ୍କର ବୋଧେ ଏକ୍ସଟ୍ରା କୁଆଡେ ଗୋଟେ ଲାଗିଯାଇଛି ଆଉ। କନଭର୍ଟ ହେଇଯାଇଛି ତା ସହିତ।
ଆ ମୁଁ ବା ଦି ବର୍ଷ ହେଲା କଥା ହଉଛି।
ଓହୋ। ଏଇ ଆପଟା ତ ଏବେ ଖୋଲିଲା, ଆଉ ଦି ବର୍ଷ କେନ୍ତି କଥା ହଉଛନ୍ତି ଆପଣ?
ଏ ମତେ ଏଇରା ଆଗୁଆ କହିଦେଇଥିଲା। ସେ କହିଲା ମୁଁ ଆଇନା ଖୋଲି ଦେଇଛି, ପଛେ ସମତଙ୍କୁ ଜଣାହବ। ସେଇଥିପାଇଁ ଆଗୁଆ କ ଥା ହବ, ମୁଁ ଆଗୁଆ କଥା ହେଲି।
ଓହୋ। ଆଉ ରଜକୁ କୁଆଡେ ବୁଲାବୁଲି କରିଥିଲେ?
ହଁ ରଜକୁ ଉ କୁଆଡେ ଆଉ ରଜକୁ କିଛି ନାହିଁ ଖାଲି ଯାଇଥିଲି କପିଳାସ ଟିକେ ଯାଇଥିଲି।
ଆଜ୍ଞା। ଯୋଉ କପିଳାସ ଆମର ଢେଙ୍କାନାଳ ନାଇ କି?
ଆଜ୍ଞା।
ଆଉ କଣ ସେଠି ଦେଖିଲା ବୁଲାବୁଲି କଣ କଲେ ସବୁ, ନନ୍ଦନକାନନ ଯାଇଥିଲେ?
କଣ କହିଲେ?
ନନ୍ଦନକାନନ ଯାଇଥିଲେ ଆମର, ସେ ଢେଙ୍କାନାଳ।
ତମେ ଯାଇଥିଲ?
ନାଇଁ ମୁଁ ତ ଯାଇନି ସିଆଡେ କେବେ, କପିଳାସ ବି ଆମର ମାନେ ସିଆଡେ ଏତେ ମାନେ ଯାଇନି କେବେ ମୁଁ ଆଉ।
ହ ମୁଁ ସେ ଆନ୍ଧ୍ରା ଥରେ ଯାଇଥିଲି।
ମାନେ ନନ୍ଦନକାନନ କଣ କଣ ସବୁ ଦେଖିଲେ?
ନନ୍ଦନକାନନ ମୁଁ ଯାଇନି।
ଆଉ ଖାଲି କପିଳାସ ଆମ ଯାଇଥିଲେ ନାଇଁ କି? କଣ କଣ ସବୁ ଦେଖିଲେ ସେଇ କପିଳାସରେ ଟିକେ କହିପାରିବେ କି?
କପିଳାସରେ ଦେଖିଲି କପିଳାସ ମତେ ଦେଖିଲା କପିଳାସକୁ ମୁଁ ଦେଖିଲି।
ଆଉ କଣ ଦେଖିଲେ?
ଆଉ ଶିବ ମନ୍ଦିର ଦେଖି ଠି ଭାଲୁ ଥିଲା ଦେଖିଲି ହରିଣ ଦେଖିଲି ସବୁ ତ ଦେଖିଲି ବିଭିନ୍ନ ପ ଙ୍କା ଜିନିଷ ହେରା କଣ ଆଉ ନୋଟ କରି ରଖିବି ନା କଣ?
ଅ ହ
ଯାହା ଯେତିକ ଅନୁମାନରେ ମନେ ପଇଲା ଆଉ। କପିଳାସରେ ମେନ୍ କଣ ନା ଏଇ ଯୋଉ ସୀତା ସୀତା ଠାକୁର ଯୋଉ ଲବ, କୃଶ ଜନମ ଦେଇକିନା ଯୋଉ ଦୀପଟେ ଜାଳିକି ରହିଥିଲେ।
ଆଜ୍ଞା।
ସେଇଟା ହେଲା ପ୍ରସିଦ୍ଧ ସେଇଟା ଦେଖି ଦୁଖାଇ ଦର୍ଶନ କରିକି ଆସିଜି ଆଉ।
ତାହାନେ ଉପର ପା ଟପ ଉପରେ ଆଇଥେ ନାଇଁ କି?
ହଁ ମୁଁ ଟପ ଉପରକୁ ଯାଉଥିଲୁ ଆରେ ରେ ଏତେ ଦୂର ଯିବି ଏତେ ଟଙ୍କା ଖର୍ଚ୍ଚ କରିକି ଆଉ ଟପକୁ ନଗଲେ ଆଉ କଣ ହବ।
କେତେ କଣ ପାହାଚ ଆମର କପିଳାସ ଟିକେ କହିପାରିବେ କି?
କପଳାସରେ ବେଶୀ ପାହଚ ନଥିଲା ଆ ମୁଁ ତ ଗଣିଥିଲି ଯେ ପନ୍ଦରଶହ ସତୁରି ଟା।
ଏ ପନ୍ଦର ସତୁରି ମତେ ଦିଟା ଭଳିଆ ଜଣା ପଇଲା। ମୋର ଯିବା ଆସିବା ହେଇ ହେଇ ମୋର ଅଭ୍ୟାସ ହେଇଗଲାଣି ଯେ ମତେ ଆଉ ଜଣା ପଡୁନି।
କଣ କହିଲେ?
ଏରା ହଉ ବାରମ୍ବାର ଯାଇ ଯାଇ ମୋର ଅଭ୍ୟାସ ହେଇଗଲାଣି ଯାଇପାରୁନି ଆଉ ମୋର ଜଣା ପଡ
ଆଉ ରଥଯାତ୍ରା ଦେଖି ଯିବେ ନା ନାଇଁ?
ଆ ରଥଯାତ୍ରା ତ ଆମର ପୁରୀ ଆଉ।
ହଁ ଯିବେ ନାଁ ନାହିଁ ଆପଣ?
ଆଁ ମୁଁ ନ ଗଲେ ରଥ ଭିଡା ହବନି।
ନାଁ ମ।
ମୋ ମୋ ବାପା ନ ଗଲେ ରଥ ଭିଡା ହବନି ପରା ବାପା ବା ରହିଲେ ମୋ ପାଖେରେ।
ଅ ହୋ।
ବାପା କିଏ ପୁଣି ଜାଣିଛନ୍ତି ନା ନାଇ।
ଦେ
ଜାଣିପାରୁଥିବେ ତ ଆପଣ ଆଉ।
ରଥଯାତ୍ରା ଦେଖି ଯିବେ ନାଇଁ?
ଆଉ ନଗଲେ କଣ ହବ କି ଆଉ।
ହଉ ଦେଖିଆ ଆମ ଡୋରୀ ଲାଗିଲେ ଯିବୁ ଆମେ ଆଉ।
ରଥାଯାତ୍ରାରେ ଯାଇ ରଥଯାତ୍ରା ଜମା ଥରେ ଯାଇ ଥରେ ଥରେ ଜମା ଥରେ ଯାଇଥିଲୁ।
ଆଜ୍ଞା।
ସବୁ ମିଶି ମିଶାକି ଫ୍ୟାମିଲୀ ହେଇକି ଯାଇଥିଲୁ ଯେ ଥରେ ତ ଯାଇଚୁ ଆଉ କାହିଁ ଡୋରୀ ଲାଗିନି।
ଯେ ଭାବୁଛି ଏଇ ପାାଳି ଯେମିତି ହେଲେ ବି ଯିବୁ ଆଉ।
ତାହେଲେ ଆପଣ ଡୋ଼ରି ଲାଗିଲ ତ ଜଗା ଡୋରି ନ ଲାଗିଲେ ତ କେହି ଯାଇପାରିବେନି।
ଜଗା ତ ରହିଲ ମୋ ପାଖରେ ଆଉ।
କଣ କହିଲେ?
ମେନ୍ ଲୋକ ତ ମୋ ପାଖରେ ସେ ସିନା ବସିଲେ ରଥଯାତ୍ରା ଆଗକୁ ଗଢ଼ିବ।
ଓହୋ। ଆଉ ଖାଇଖୁଆ ସାଇଲେଣି?
ହଁ ଖାଇ ପିଆ ସେ ହେଇଛି ସେଇ ଯା ଗାଧେଇ ଉୁଧେଇ ଯା ଦିଟା ଖାଇଥିଲି।
ଆଉ ଏବେ କିଛି ଖାଇନାହାନ୍ତି ରାତିରେ କଣ ଖାଇବେ?
ହଁ ରାତିରେ ସେଇ କଣ ଭାତ ଖାଇବି ଆଉ।
ଖାଲି ଭାତ ଖାଇବେ ନା କିଛି ଆଇଟମ ବଗେରା
ନାଇଁ ସେ ଆଇଟମ୍ ମୁଁ ଭାବିଛି ଚିକେନ୍ ଟିକେ ଜଗା ଜଣେ ସେ ଆମ ଛକରେ ବିକୁଛି। ତାଠୁ ଆଣିଭେରି ତିରିଶ ଟଙ୍କା ଖଣ୍ଡେ।
ହଁ।
ସେଇରା ଖାଇଦେବି ଆମ ପୁଅର ମୋର ଖାଇଦବୁ ଆଉ ବାପାକୁ ତାଙ୍କର କଣ ଡାଲି ଡୁଲା କରୁଛନ୍ତି ନା କଣ।
ଓହୋ।
ଏଇଟା କଣ କଣ ଏଇଟା ତ ପ୍ଲାନ୍ ଆମର ଆଉ କଣ କରିବୁ।
ଆଉ ଆପଣଙ୍କ ସବୁ ଆଜ୍ଞା।
ପଡ଼ିଆ ରେ ଆସିଥିଲୁ ରିଲ୍ କରି?
ଆଜ୍ଞା।
କଲୁ ଦିଟା ଖଣ୍ଡେ କରିଛୁ ତ ବର୍ଷା ପକେଇଲା ଆଉ।
ଆଉ ରିଲ୍ସ ଟା ଆପଣ ବି କରୁଛନ୍ତି ନାଇଁ କି।
ଆ ମୁଁ ବା ଭାଇରାଲ ବଏ ଏ ୱାନ ଭାଇରାଲ ବଏ।
ଓହୋ।
ବାବୁସାନ ମହାନ୍ତି ଅନୁଭବ ମହାନ୍ତି ମତେ ସବୁ ଫଲୋ ମାରୁଛନ୍ତି।
ହଁ ହଉ ହଉ।
ମୁଁ ଏରା ଫଲୋ ବେକ୍ ଦଉନି।